ହ୍ୟାଲୋ।
ଆଜ୍ଞା।
ଆଜ୍ଞା ମ୍ୟାଡମ କଣ କରୁଛନ୍ତି?
ମୁଁ ଏବେ ଜଣଙ୍କ ସହିତ କଥା ହଉଥିଲି।
ଆଚ୍ଛା ଆଚ୍ଛା କାହା ସହିତ?
ମୋର ଗୋଟେ ମିତ୍ର, ତାଙ୍କ ସହିତ।
ଆଚ୍ଛା ମିତ୍ର?
ହୁଁ
ଆଜ୍ଞା ଆଜ୍ଞା ହଉ।
ଆ ଆପା କଣ କରିୁଥିଲେ?
ମୁଁ ମୁଁ ବି ଗୋଟେ ମିତ୍ର ସହ କଥା ହଉଥିଲି। ହୁଁ ଆଉ କଁ ଖାଇଲେଣି?
ଆଜ୍ଞା ଖାଇ ସାରିଲିଣି ମୁଁ। ଆ ଆପଣ କଁ ଖାଇଛନ୍ତି?
ହୁଁ ମୁଁ ତ ଖାଇଛି ପ୍ରଥମେ ଆପଣ କୁହନ୍ତୁ।
ହଁ। ମୁଁ ଖାଇଲି ଭାତ, ଡାଲି ଆଉ ଆଳୁ ସିଝା, କାକୁଡି ସାଲାଡ।
ଆଚ୍ଛା ଆଚ୍ଛା ହଉ ଠିକ ଅଛି। ଆପଣଙ୍କୁ କଣ ଖାଇବା ପସନ୍ଦ କହିବେ ଟିକେ?
ମୋତେ ସୋୟାବିନ୍ ଖାଇବା ପସନ୍ଦ, ମୋମୋ ଖାଇବା ପସନ୍ଦ। ଗୁପଚୁପ, ଚାଟ୍, ଚକଲେଟ, ଆଇସକ୍ରିମ୍।
ଆଚ୍ଛା ଆଚ୍ଛା ତ ଏମିତି ଗୋଟିଏ ଜିନିଷକୁ ଛାଡି ଦେଇକି କି ଆପଣଙ୍କୁ ଗୋଟିଏ ଭଲ ଜିନିଷକୁ ଛାଡିକି ଆଉ କେଇ ଆଉ ସବୁ କିଛି ଆପଣଙ୍କୁ ଜଙ୍କ ଫୁଡ୍ ପସନ୍ଦ ନା।
ଆଜ୍ଞା।
ଓହୋ। ହଉ ଆଉ ତ ଆପଣ ଜାଣିଛନ୍ତି ଆପଣଙ୍କୁ ମୋମୋ ବହୁତ ପସନ୍ଦ କହୁଛନ୍ତି। ତ ଆପଣ ଜାଣିଛନ୍ତି ମୋମୋ କେମିତି ବନା ଯାଏ।
ଆଜ୍ଞା ଜାଣିଛି।
ହୁଁ ତ କହିବେ ତ କେମିତି ବନାଯାଏ ମୁଁ ଜାଣିବି କେବଳ ଆପଣ ଖାଇବାରେ ହଁ ମୋମୋ ଆପଣଙ୍କୁ ପସନ୍ଦ ୟା ଫେରେ ଆପଣ ବନେଇ ବିି ଜାଣିଛନ୍ତି।
ମୁଁ ବନେଇ ଜାଣିଛି।
ଆଚ୍ଛା ଜି ହଉ ଠିକ ଅଛି କହିବେ ତ କେମିତି ବନାନ୍ତି।
ଫାର୍ଷ୍ଟ ଆମ ଘରେ ତିଆରି ହେଲେ ଆମେ ଅଟାରେ ତିଆରି କରୁ ତ ଅ ତା ଚକଟା ହବ ତାପ ତାକୁ କିଛି ଟାଇମ୍। ଆଁ ଘୋଡ଼ା ହେଇକି ରଖା ହୁଏ। ତାପରେ।
ହଁ ତ ବାହାରେ ଯୋଉ ବନାଯାଏ ସେଟା କଣ ଅଟାରେ ବନାଯାଏ ନାଇଁ ଆଜ୍ଞା କୋଉଥିରେ ବନାଯାଏ? ଏ
ମଇଦାରେ ନା।
ଆଚ୍ଛା ଆଚ୍ଛା ମଇଦାରେ କି ମୁଁ ଜାଣିନଥିଲି ତ ଆପଣ ମଇଦାରେ ବନାନ୍ତିନି। ନାଇଁ ଘରେ।
ନା।
ଆଚ୍ଛା ତ କଣ ପାଇଁ ମଇଦାରେ ବନାନ୍ତିନି ଅଟାରେ ବନାନ୍ତି।
ଉଁ ମଇଦା କିଣା କେତେ ପଇସା ଖର୍ଚ ହବ। ହେଥିପାଇଁ ଙ୍କ ମଇଦା ନ କିଣିକି ଆମେ ଇଏ କିଣୁ କଣ କହିଲ ହେ।
ହାଲୋ।
ଆଜ୍ଞା।
ଆଜ୍ଞା ତ ମ ଇଦା ପାଇଁ ପଇସା କଥା ନୁହଁ ବଟ୍ ଅଧିକ ମଇଦା ଖାଇଲେ ଭଲ। ବି ନୁହଁ ସେଥିପାଇଁ କାରଣ ଟା କହିବେ।
ନା ମୁଁ କହିବିନି ସେ କାରଣ ଆପଣଙ୍କୁ।
ହଉ ଠିକ ଅଛି ତ କେମିତି ବନାନ୍ତି କହିଲେ?
ହୁଁ। ଫାଷ୍ଟ ଅଟା ଚକଡି କି ରଖା ହବ ତାପରେ ବେ ପରିବା ଗୁଡା ଯାହା ତମକୁ ଖାଇବା ପସନ୍ଦ। ଯେମିତି କି। ପତ୍ରକୋବି ଆମର ପଡେ ପତ୍ରକୋବି ତାପରେ ସୋୟାବିନ ବି ପଡେ ପନିର ବି ତ କେମିତି କଟା ହେଇଯିବ ଛୋଟ ଛୋଟ ପ୍ରିସ ରେ। ଏ ତାପରେ ତାକୁ ଉଁ ଟିକେ ମାନେ ବହୁତ ଛୋଟ ଛୋଟ ପିସ ରେ କରାହବ। ତାପରେ ତାକୁ କଢେଇ ରେ ତେଲ ପ ପକେଇକି ତାକୁ କରାହବ ଏପଟ ସେପଟ କରାହବ। ଆଉ ହେତିରେ ଲୁଣ ପଡ଼ିବ। ଆଉ କଣ ପଡେ ଖାଲି ଲୁଣ ହିଁ ପଡ଼େ। ଲୁଣ ପଡିକି ତାକୁ ଏମିତି ବନ୍ଦ କରାହେଇକି ରଖାହବ। ତାୱା ଟା ହେଇ ସାରିଲା ପରେ ତାକୁ କଢାହବ।
ତ ମସଲା ବଗେରା କିଛି ପଡିବନି। ସେଇ ଯୋଉ ଭଜାରେ।
ନା ତମେ ଯଦି ଚାହିଁବେ ତ ଅଦା ରସ। ଅଦାର। ବେଷ୍ଟ ବି ତା ଧିଅରେ ପକେଇ ପାରିବ ବଟ ଟା ଦ ଆମେ ପକାଉନା।
ଆଜ୍ଞା ଆଜ୍ଞା। ହଉ ତାପରେ କହିବେ।
ପାଣି ଥାଏ। ତ ତାକୁ ଏମିତି ବାହାର କରିକି ତାକୁ ଚିପୁଡ଼ା ଚିପୁଡା ହେଇଯିବ। ତାପରେ ତାକୁ ରଖାହବ। ତାପରେ ତା ସହିତ ଏମତି ପନିର ର-ରଖା ହେଇଥିବ ତାକୁ ପନିର ମିଶା ହେଇକି ଆଁ ତାକୁ ଅଟା ଯୋଉ ଘୋଢା ହେଇକି ରଖା ହେଇଥିବ ତାକୁ ଏମିତି ଛୋଟ ଛୋଟ ପିସ୍ କରି। କି ହେଟାକୁ ବେଲା ହବ ରାଉଣ୍ଡ ସେପ ରେ। ତା ଭିତରେ ସେ ଯୋଉ ଆମେ ବନେଇଥିବା କୋବି ଆଉ ଯାହା ସବୁ ପକେଇକି ପନୀର୍ ବାଗେରା ତାକୁ ଫିଲିଙ୍ଗ ଦିଆହେଇକି ତାକୁ ପରଫେକ୍ଟ ସେପ ରେ ତାକୁ କରାହବ।
ଆଚ୍ଛା ଆଚ୍ଛା ତ ଆପଣ ସ ସେଇ ଅ ଯୋଉ ଆପଣ କଣ ସିଝେଇକି ର-ରଖିଥିଲେ ଲୁଣ ପକେଇକି ସେ କୋ କୋବି ବଗେରା ସେଗୁଡାକୁ ଭାଜିବେନି।
ହୁଁ କହିଲି ବା ତାକୁ ଭଜା ହବ ବୋଲି ଏପଟ ସେ ଏପଟ କରା ହବ ବୋଲିକା।
ଆଚ୍ଛା ଆଚ୍ଛା ଆଜ୍ଞା ହଉ ତାପରେ
ହୁଁ ତାପରେ ତାକୁ ଏମତି ସେପ ଦେଇକି ତାକୁ ତିଆରି କରାହବ। ତାପରେ ଷ୍ଟିମର ମିଳେ ଛାଞ୍ଚ ଟାଇପ ଥାଏ ଇଟଲି ଛାଞ୍ଚ। ଆମେ ଇଟଲି ଛାଞ୍ଚରେ ବନାଉ। ଇଟଲି ଛାଞ୍ଚରେ ତା ତଳେ ଏମତି ବେସ ରେ ପାଣି ଦିଆହୁଏ। ତା ଉପରେ ଏମିତି ଯୋଉଠି ଇଟଲି ରୁହେ ସେଇଠି ଏମିତି ମୋମୋ ଗୋଟେ ଗୋଟେ ରଖାଯାଏ। ତାପରେ ତା ଉପରେ ଟିକେ ତେଲ ଲଗା ହେଇଥାଏ। ତାପରେ ତାକୁ ଏମତି କିଛି ଟାଇମ୍ ପାଞ୍ଚ ଦଶ ମିନିଟ ଆକୁ ଏମିତି କେତେ ଟାଇମ୍ ଏମିତି ଷ୍ଟିମ୍ କରାହୁଏ। ତାପରେ ବନି ଯାଏ ମୋମୋ।
ଆଚ୍ଛା ତ ଆପଣଙ୍କୁ ଯୋଉ ବାହାରେ ଆପଣ ମୋମୋ ଖାଆନ୍ତି ଯୋଉଟା କି ମଇ ଦା ବାଲା ଥାଏ। ଆଉ ଯୋଉ ଘରେ ଆପଣ ବନେଇ ଖାଆନ୍ତି ଅଟାରେ ଗହମ ଅଟାରେ। ତ ସେଇ ଦିଟାରୁ ଆପଣଙ୍କୁ ଅଲଗା କଣ ଲାଗେ?
ହୁଁ। ଅଇଦା ମୋମୋ ଟା ମୋତେ ଟେଷ୍ଟି ଲାଗେନି ମଇଦା ମୋମୋ ଟା ଟେଷ୍ଟି ଲାଗେ।
ହଁ ତ ଏଇ ଦିଟା ଭିତରୁ ଆପଣ ଜାଣିଛ ଛନ୍ତି କୋଉଟା ଆପଣ ଆମର ଦେହ ପାଇଁ ହିତକର ଆଉ ଭଲ?
ହୁଁ ଅଟାଟା ହିଁ।
ହଁ। ତ ଆପଣ ଯେବେବି ଆଗକୁ ମୋମୋ ଖାଇବେ ଏମିତି ଘରେ ବନେଇ ଖାଇବେ। ଯାହା ଫଳରେ କି ଆମ ଦେହକୁ ଭଲ ଆଉ ପୁଷ୍ଟିକର ହବ।
ଆଜ୍ଞା।
ଆଜ୍ଞା। ଆଉ ବାହାରେ ଖାଇବା ପାଇଁ ଆପଣ ତ ଜିଦ୍ କରୁଥିବେ ମତେ ଯାହା ଲାଗୁଚି।
ନାଁ ମୁଁ ଜମା ଜିଦ୍ କରେନି।
ହଁ କିନ୍ତୁ ମତେ ଲାଗୁଛି ଆପଣ ଯିଦ କରୁଥିବେ ବୋଲି। ଆଉ ଆପଣ ଯାହାକୁ କହୁଛନ୍ତି ଖାଇବି ବୋଲି ଏମିତି ସେ ଯଦି ମନା କରିବେ ବାହାରର ଖାଇବାକୁ ତ ଟିକେ ଶୁଣିବେ। ତାଙ୍କେ ଭଲ ପାଇଁ କହୁଛନ୍ତି।
ହୁଁ ମୁଁ ତାଙ୍କ କଥା ସବୁବେଳେ ଶୁଣେ।
ଆଛା ଭଲ ଭଲ ତ ସେମିତି। କରିବେ ଆଉ ଅଧିକାଂଶ ଘରେ ବନେଇ ହଁ ଯାହାବି କିଛି ଖାଇବେ ଆଉ
ଆଜ୍ଞା ଆପଣଙ୍କୁ କଣ ଖାଇବା ପସନ୍ଦ?
ମତେ ତ ଆମର ନିରାମିଷ ଜିନିଷ ରେ ସବୁ କିଛି ଖାଇ ଖାଇବା ପସନ୍ଦ ଏମିତି କିଛି ନୁହଁ ଯେ ଏମତି ଏ ମିତିଖାଇବା ପସନ୍ଦ ନୁହଁ ସବୁ କିଛି ଖାଇବା ପସନ୍ଦ୍। ଆଉ ମୁଁ ଆପଣଙ୍କୁ କହିବି ପୁଣି ଥରେ କଲ କଲେ ମୁଁ ଆପଣଙ୍କୁ କହିବି ମୁଁ ଘରେ କେକ୍ ବନେଇ -ବନେଇ ଆସେ ମତେ ତେ
ଆମରନ୍ତି। ହଁ। ଆ ମୁଁ ଅଟାରେ ବନାଏ ଅନା ଅଧିକାଂଶ ବାହାରେ ମଇଦାରେ ଥାଏ ନା ମୁଁ ଅ ଅଟାରେ ବନା ନେଇ ଆସେ ମତେ କେକ୍।
ଆପଣ କେମିତି ଆଚ୍ଛା ଆଚ୍ଛା ହ ତ ଆପଣ କେମୀତି ବନାନ୍ତି କହିବେ ଆଉ ମୁଁ ବି କେମତି ବନାଏ କହିବେ କହିବି
ଆଜ୍ଞା।
ତ ସୁଜିରେ କେମିତି କେକ୍ ଆଚ୍ଛା ଆଚ୍ଛା ହଁ ଠିକ ଅଛି ଏମତି ବୁଝିପାରିଲି ସୁଜିରେ ଏମତି ହାଲୁଆ ଟାଇପ ର କରିକି ସେଟାକୁ ଟିକେ ହା ସେପ ରେ କରିକି ବନା ଯାଏ ବୋଧେ ନା
ହୁଁ ମୁଁ ଭୁଲି ଯାଇଛି ତ ଷ୍ଟେପ ଗୁଡ଼ାକ ଲାଷ୍ଟ ଟାଇମ ବହୁତ ଫୁୁରପୁରୋ କା ସରି ବହୁତ ବୁର ବୁର କରିଥିଲି।
ଆଚ୍ଛା ଆପଣ ନିଜ
ମୁଁ ଆଉ ମୋ ମାମା ଆମେ ମିଶିକି କଲୁ।
ହଁ। କିନ୍ତୁ ମୁଁ ଯୋଉ କେକ୍ କରିଥିଲି ମୁଁ ପୁରା ପ୍ରଥମରୁ ଶେଷ ଯାଏ ନିଜ ହାତ ଥରେ କରିଥିଲି ଆଉ ନି - ଖାଇଥିଲି ଇଏ କଣ ପ୍ରଥମେ ମୁଁ ଖାଇଥିଲିି ସମସ୍ତେ ଖାଇଥିଲେ ଆଉ ମୁଁ ବି ଖାଇଥିଲି। ମତେ ସେଟା କରିବାକୁ ବହୁତ ପସନ୍ଦ। ଆମର ପାଞ୍ଚ କିଲୋ ଅଟା ପ୍ୟାକେଟ ଏମିତି ଯଦି ଆସିବ ତ ମୁଁ ଥରେ ତ ନିଶ୍ଚୟ କରିବି ହିଁ ସେଇଟା
ହୁଁ
ସେଟା ବହୁତ ଭଲ ଵନେ ନେ ଥିଲା ସବୁବେଳେ ବହୁତ ଭଲ ବତ ବନେ କେବଳ ତାର ଉ ଚିନି ଆଉ ଆମର କ୍ଷୀର ଏଇ ଦିଟା ଯଦି ଭଲସେ ପଡିଲା ତ ଆଉ ଯଦି କୁକୁ ଯଦି ଭଲସେ ହେଇଗଲା ରନ୍ଧା ଯଦି ତାହେଲେ ବହୁତ ଭଲସେ ବନିବ ଖାଇବାକୁ ତ ବହୁତ ବଢିଆ ଲାଗିବ
ଆଛା
ମୁଁ ଏମୀତି କେତେବେଳେ ବି ଗଲେ ଆସିଲେ ଖାଇଥାଏ ସେଇଗୁଡା ଦେଖିଲାଣି ସେ ଟା ବହୁତୁ ଭଲ ଲାଗେ
ହୁଁ
ହୁଁ ହଉ ଠିକ ଅଛି। ଆପଣଙ୍କ ସହ କଥା ହେଇକି ମତେ ସବୁବେଳେ ଭଲ ଲାଗୁଛି କଣ ପାଇଁ କେଜାଣି। ହଉ।
ହୁଁ।
ହଁ
ମତେ ଲାଗୁଛି ଆପଣ ମତେ ବୋଧେ ପସନ୍ଦ କରୁଛନ୍ତି।
ଆଚ୍ଛା ଆଛା ହଉ ଠିକ ଅଛି ଆମେ ପରେ କଥା ହବା ରଖୁଛି।
ଆଜ୍ଞା।
ଯା ଟା ଟା।
ଟା ଟା।
ହୁଁ।
ଆପଣ ଗୋଟେ କଥା କହିବାକୁ ବୋଧେ ଭୁଲିଗଲେ ହେ